ୱ
ହ୍ୟାଲୋ
ହଁ କୁହ
କଣ କରୁଛନ୍ତି ଆ।
ଏଇ ବସିଥିଲି ଟିକେ ଟିଭି ଦେଖୁଥିଲି ଯେ ସବୁ କଣ ନିୁଜ ସବୁ ତ ଦଉଛି ସବୁ ପିଲାଙ୍କର ପରୀକ୍ଷା ରେଜଲ୍ଟ ବାହାରିଲାଣି ଏଇ ବିଷୟରେ ବସି ନିୁଜ ଦେଖୁଥିଲି ଆଉ
ହଁ ଆଜି ବି ରେଜଲଟ ବାହାରିଲା ପ୍ଲସ ଟୁ ପିଲାଙ୍କଲ
ହୁଁ।
ସେ ଏତେ ପିଲା ରଖଛନ୍ତିନ ଯୋଉ ଭଲ ଯୋଉ ପୁଅରୁୁ ଝିଅ ଟେ ଅଧିକ ଭଲ ପସ ମାର୍କ ରଖିଛନ୍ତି ଦେଖଉଛି।
ହଁ ହଁ ଏବେ ତ ଝିଅ ମାନେ ତ ଭଲ ରଖୁଛନ୍ତି ତାପରେ କଥା ହେଲା କଣ କି ଉ କଣ କହିଲ ମାର୍କ ଖାଲି ଏବେ ଖାଲି ସବୁ ରଖୁଛନ୍ତି ଯେ ମାର୍କରେ ଆଉ ଏବେ ବି ଗୋଟେ ନିୁଜ ଆଜି ସକାଳେ ଦେଖୁଥିଲି। ମାର୍କ ସହିତ ଆଉ କିଛି ନାହିଁ କାହିଁକି ନା ଏବେ ସବୁ ସ୍କିଲ୍ ମାନେ ଯେମିତି କୌଶଳ କିଏ କେତେ ସବୁ କାମ ଟାକୁ ଶିଖିଛି କେତେ ଦୂର ସେଇଟା ଯଦି ଯୋଉମାନଙ୍କର ସେ ଜାଣିଛନ୍ତି ଭଲ କାମଟାକୁ ସିଏ ଆଉ ମାର୍କ ସହିତ ତାଙ୍କର କିଛି ଆଉ ନାହିଁ ତେଣୁ ସେଇଟାକୁ ଟିକେ ଏଇଟା ନିଜ ଦଉଛି ଏଇଟା କିନ୍ତୁ ହେଲେ ଭଲ ହବ କାହିଁକି କହିଲ କ ଆଗରୁ ଖାଲି ମାର୍କ ଦେଖିକି ପିଲାଙ୍କୁ ରଖି ଦଉଥିଲେ କିନ୍ତୁ ପିଲା ସିନା ପଢିକି କିଏ ଘୋଷିକି କିଏ ଟିପିକି ଯାହା ହଉ ସେ ମାର୍କ ରଖି ଦଉଥିଲା କିନ୍ତୁ କାମ ତ ଶିଖି ନଥିବ ଯାହା ଫଳରେ କି ଯୋଉ ଜାଗାକୁ ସେ ବି ଯାଉଥିଲା ତାଙ୍କ ସେଇର ସେ କମ୍ପାନୀ କଣ ସେମାନେ ଭାରି ଅସୁବିଧା ସମ୍ମୁଖୀନ ହଉଥିଲେ କିନ୍ତୁ ଯଦି କାମ ଶିଖିଥିବ ଭଲ ତେଣୁିକି ମୁଁ ସେ ଭାବୁଛି ଏବେ କଣ କହିଲ ପାଠ ପଢା ତ ନିହାତି ଦରକ ତା ସାଙ୍ଗରେ ଯେ କୌଣସି ତମେ ଯୋଉଉ କାମଟା କରିବ ବା ଯୋଉ ଚାକିରି ଯିବ ସେଇ ଉପରେ ଭଲ ଗୋଟେ ଅଭିଜ୍ଞତା ସାର୍ଟିଫିକେଟ ମାନେ ଅଭିଜ୍ଞତା ହାସଲ କରିବାକୁ ପଡିବ ଅ ନ କି ଆଉ ତମ ମାନେ ସେପଟ ଏରିଆରେ ଯୋଉ ପିଲାମାନୋନ ପଢୁଛନ୍ତି ସେମାନେ କଣ ଶିକ୍ଷା ଏମତି ପାଠ କୁ ବେଶୀ ଦଉଛନ୍ତି ଧ୍ୟାନ ନା ଅଭି ଶିକ୍ଷା ଟାକୁ ଧ୍ୟାନ କଣ କେମିତି ସେପଟ ଏରିଆରେ
ହଁ ଏପଟେ ବି ସେମିତି ହଉଛି ପିଲା ଆଉ ଏପଟେ କଣ କଲ ମାର୍କ ମାର୍କ ଯେତିକି ପିଲାଙ୍କର ଆସୁଛି ଏତେ ଦେଖୁନାହାନ୍ତି ମାର୍କ ପରସେଣ୍ଟ କ ଦେଖୁୁନ ଏ ଏତେ ପରସେଣ୍ଟ ଉପରେ ଦେଖୁୁନି ସେଣ୍ଟ ଆସିଲେ ସବୁ କଲେଜରେ ସବୁଠି ନଉୁନି ମା ଥାଇକି ନାାଇ ପସେଣ୍ଟ ନଥିଲେ ନେଉନାହାନ୍ତି ଆଉ ତାର ପସେଣ୍ଟ ରଖିଲେ କଣ ହେଲାୁ ମାନେ ସବୁ କୋଚିଂ ନେଇ ପାରୁୁି ଆ ଭଲ ପା ଭଲ ପାଇ କୋଚି ସେଣ୍ଟର ଆଉ ଭଲ ମାର୍କ ରଖିଥିଲେ କଣ ନା ଆଉ ଆଗ ଟିକେ ଜଲଦି ଆପ୍ କଲେ ମକ ମକ ପିଲା ତାପରେ ଫା ଥମି କରିକି ନଉଛନ୍ତି ଆପ୍ୋଉ କରୁ ଫାଣ୍ଡ କର ନେଲା ପରେ ଯୋଉଠୁ କଲେଜ ଆସୁଛି ପିଲାମାନେ ନାଁ ଲେଖଉଛନ୍ତିଛନ୍ତି ତାପରେ ଉ ପିଜୁ ପିଲା ବି ମାର୍କ ସିନା ରଖୁଛନ୍ତି ସେଥି ଦେଖିଲାକୁ ପିଲାଙ୍କର ଏକ୍ସପିରିସ ନଥିବ ପିଲାଙ୍କର ସେଥିର ଅ ଭଜ୍ଞତା ଆଉ ସେ କାମ ସେ ଏବେ କଣ ଦେଖୁଛି ନା ମାର୍ ପାଠ ପଢିଥିଲେ ବି ମାନେ ପାଠ ପାଠ ସହିତ ତାପରେ ଇଏ ବି ସାଠ ବି ଦରକାର ସେ କାମ ବି କରିବାକୁ ପଡିବ।
ଯେ ଏଇ ଯୋଉ କଣ କହିଲ ଆଉ ଅ ଏବେ ଯୋଉ ପଢୁଛନ୍ତି ପିଲାମାନେ ଗଲେଣି କଣ କହିଲ ବେଶୀ ଯୋଉ ଆଗରୁ ଯେମତି ପିଲାମାନେ ପଢୁଥିଲେ କଣ ପଢୁଥିଲେ ଏ ପଢୁଥିଲେ। ବ ପାଠ ଟାକୁ ପଢୁଥିଲେ ଏ ଯେମିତି ଶିକ୍ଷା ଉପରେ ମାଷ୍ଟର ହୁଅନ୍ତୁ କି ଏଇ ଉପରେ ବହୁତ ଧ୍ୟାନ ଦଉଥିଲେ ବର୍ତ୍ତମାନ ସବୁ ବିଭିନ୍ନ ସବୁ କମ୍ପାନୀ ମାନଙ୍କରେ ଚାକିରୀ କରିବାକୁ ପିଲାମାନେ ମାନେ ଭଲ ପାଉଛନ୍ତି ଯେ ଯଦି ସେଇଟା ବି ହଉଛି ତମର ଇଚ୍ଛା ଅଛି କି ତମ ପିଲାଙ୍କୁ ଯୋଉ ସେଇ ମାନେ କମ୍ପାନୀରେ ଯୋଉ ବିଭିନ୍ନ ଯୋଉ ଧର ଯୋଉ ଡିପ୍ଲୋମା ହଉ କି କୋଉ ଲାଇନରେ ଗଲେ ତାର ଇଚ୍ଛା ମାନେ ପିଲାର ଇଚ୍ଛାଟାକୁ ଦେଖିକି ପାଠଟା ପଢେଇଲେ କଣ କି ପିଲାଟା ସେଇଟାରେ ଭଲ ପଢିବ ଆଉ ଧର ତମ ସେପଟେ ଏ ଧରାଯାଉଛି ସେମାନେ ନିଜ ଇଚ୍ଛାରେ ଗୋଟେ କଣ ଏଇଟା ମୋର ନିଜର ଗୋଟେ ଗୋଟେ ଇଚଛା ଥିବ ଖୁସି ଥିବ ସେମିତି ଏ ସେଇ ଅନୁସାରେ ତମେ ପାଠ ପଢିବାକୁ ଭଲ ପାଅ ନା କେମିତି କଣ ନା ତମ ଇଚଛାରେ ପିଲାକୁ ପଢେଇବାକୁ ତମେ ଭଲ ପାଅ ବା କୋଉଟା ପ୍ରକୃତି ହେଇ କି?
ହଁ ଆମେ ଆମେ ବି ଚାହୁଁଛୁ ପିଲା ଯେତି ମାନେ ପିଲା ତା ପସନ୍ଦରେ ପଢୁ ଆମେ ବି ଚାହୁଁଛୁ ଆମ ପସନ୍ଦରେ ପିଲା ପଢୁ ସେତ କିଛି ନାହିଁ ପିଲା ପଢିବା ଉପରେ କଣ ପିଲା ବି କରିପାରୁଥିବ ପିଲା ପସନ୍ଦରେ ତାପରେ ପିଲା ଯୋଉଟା ବି ଦେଖିବ ଚାକିରୀ ତାକୁ ଆସୁଥିବ ଚାକିରୀ ମାନେ କରିପାରିବ ଯେମିତି ପାଠ ପଢୁଥିବ ତା ପାଠ ପଢି ସ ତା ତାପରେ ବି ଚାକିରୀ ବି ପାଇପାରିବ ଜଲଦି ସେଟାକୁ ବି ଦେଖୁଛୁ ତାର ଏବେ ବି ପାଠ ପଢିକି ବି ଗଭର୍ଣମେଣ୍ଟ ଚାକିରରି ମିଳୁନି ଏବେ ପ୍ରାୟ ଚାରିଆଡେ ସବୁ କମ୍ପାନୀ ଖୋଲିଗଲାଣି ସେଥିପାଇଁ ପିଲା ଦେଖୁଛନ୍ତି କି ପାଠ ଏପଟେ ସରିଲେ ଏପଟେ କମ୍ପାନୀ ଚାକିରରି ବି ସାଙ୍ଗେ ସାଙ୍ଗେ ଆସୁଛି ସେଇଟା ପିଲାମାନଙ୍କ ସ ସେଇ ପାଠକୁ ପଢ଼ିବୁ ସେଥିପାଇଁ ପିଲା ତାଙ୍କ ପସନ୍ଦରେ ସେ କହୁଛନ୍ତି ଆମେ ଏଇଟା ଦୁଇ ବର୍ଷ ତିନି ବର୍ଷ କରିଦେଲେ ଆମ ପାଇଁ ଏଇଟା ଆସିବ ଭାରି ଆଉ ଗଭର୍ମେଣ୍ଟ ଚାକିରିୀ କଲାକୁ ସେ ବହୁତ ଟାଇମ୍ ଲାଗୁଛି।
ତ ସେଇ ଅନୁସାରେ କ ହଁ କୁହ
ତାହଲେ ସେଥିପାଇଁ ପିଲା ତାଙ୍କ ପସନ୍ଦର ସେଇଟା ବାଛୁଛନ୍ତି ସେଥିପାଇଁ ପ୍ରେସର କରୁନି ପିଲାମାନାନଙ୍କୁ ସେ କରନ୍ତୁ ଯଉଟା ସୁବିଧା ହବ ତାଙ୍କର
ହୁଁ ଆଉ ହେଲା କଣ କହିଲ ଏବେ ଗୋଟେ ସୁବିଧା ହେଇଗଲା ଜାଣିଛ ଆଗ ସମୟରେ ପାଠ ପଢା ଟା ଗୋଟେ ଥିଲା ଆ ମାନେ କେମିତି କହିଲ ଆଗରୁ ପିଲାମାନେ ଆମ ଯୋଉ ପିଲାମାନେ ତାଙ୍କର ପ୍ଲସ ଟୁ ଯୋଉଟା ଆମେ କହୁଥିଲେ ପଢୁ ଏବେ କଣ ହେଇଛି ନା ଯୋଉ ପିଲାମାନେ ପଢିବେ ପ୍ଲ ମାନେ ପ୍ଲସ ଟୁ ପରେ ଯୋଉ ପ୍ଲ ଥ୍ରୀ ପଢୁଛନ୍ତି ଆଗରୁ ସେ ପିଲାମାନେ ତିନି ବର୍ଷ ପ୍ଲସ୍ ଥ୍ରୀ ପଢୁଥିଲେ ପୁଣି ଦି ବର୍ଷ ପିଜି କରୁଥିଲେ ଏବେ କଣ ହେଲା? ଚାରି ବର୍ଷ କରିଦେଲା ପ୍ଲସ୍ ଥ୍ରୀ କୁ ଗୋଟେ ବର୍ଷ ପିଜି ଯାହା ଫଳରେ କି ପିଲାମାନେ ଯାହା ହଉ ସମସ୍ତେ ପିଜି କରିପାରିବେ ବାଉଦିନ ଦି ବର୍ଷ କିଏ ପାଠ ପଢେ ଏମିତି କଣ ଚାରି ବର୍ଷ ପଢି ଦେଇେଇଛ ନା ଗୋଟିଏ ବର୍ଷରେ ସେମାନେ ଗୋଟେ ହଁ ପିଜି ମାନେ ଗୋଟେ ପୋଷ୍ଟ ଗ୍ରାଜୁଏଟ ତାଙ୍କର ମାନେ ବାହାରିବ ତାଙ୍କର ଗୋଟେ ଉପାଧି ସେ ପାଇବେ ଏଇଟା ଗୋଟେ ବହୁତ ବଢିଆ ଗଲା ମତେ ବହୁତ ଭଲ ଲାଗିଲା ତାପରେ ଏବେ ସବୁ ପିଲାମାନଙ୍କୁ ସ୍କୁଲ ମାନଙ୍କର କଣ ହେଇଛି ସବୁ ବୈଷୟିକ ଶିକ୍ଷା ମାନେ କଣ କହିଲ ଯେମିତି ଏ ମାନେ ସବୁ ବିଭିନ୍ନ ଯେମିତି ଆଗରୁ ଆମେ ପଢୁଥିଲେ କଣ ଚାଷ କରାଯାଏ ଏମିତି ପାଠଟା ପଢ଼ୁଥିଲେ ଏବେ ଚା ଚାଷ ସମ୍ପୂର୍ଣ ରୂପେ ଗୋଟେ ଲୋକକୁ ଚାଷ ଗୋଟେ ମାନେ ଭୂମି ଦେବେ ହଳ ଦେବେ ବା ଟ୍ରାକ୍ଟର ଦେବେ ଚାଷ କେମିତି ହୁଏ ସେ ଲୋକଟା ବା ସେ ପିଲାଟା ନିଜେ କରିବ ଆଗରୁ ଆମେ ଏମିତିରେ ଏମିତିରେ ଜଳେ ଏବେ କଣ ଦେବେ ସେ ବଲ ଟା ସମ୍ପୂର୍ଣ୍ଣ ପିଲା ଟିକେ ଦେବେ ସେ ଜଳେଇବ ଏଇଟା ଗୋଟେ ବୈଷୟିକ ଶିକ୍ଷା ଭାବରେଥର ଗୋଟେ ଧ୍ୟାନ ଦିଆ ହୋଇଛି ଏଟା ଆରମ୍ଭ ହେଇନି ମ ନିୟମ ଲାଗୁ ହେଇଯାଇଛି କିନ୍ତୁ ତୁ ହେଇୁ ବଢିଆ ଏଇ ଶିକ୍ଷା ଉପରେ ତମର କଣ ମତାମତ କଣ ଠିକ ନା ଭୁଲ ଏମିତି କଲେ
ହଁ ଏବେ ବି ସେମି ଏଠି ବି ସେମିତି କରାଉଛନ୍ତି ଯେ ପିଲାଙ୍କୁ ଅ ପାଠ ପାଠ ପଢା ହଉଛି ପିଲା ବି ତାପରେ ତା ସହିତ ଅ ସବୁ ପ୍ରକାର ଖେଳ ଆ ଖେଳରେ ଶିଖଉଛନ୍ତି ସୁମିଙ୍ଗ ବି ଉପରେ ଶି ଖାଉଛନ୍ତି ବି ସ୍କୁଲ ମାନଙ୍କରେ ଆଉ ଏମିତି ସବୁ ପ୍ରକାର ଶିଖଉଛନ୍ତି ଆଉ ହଉଛି ଆଉ
ହୁଁ ଏମିତିଟା ହେଲେ କଣ ହବ କହିଲ ଧର ଯେ ଗୋଟେ ପିଲାଟା ମେକାନିକ କି ତାର ପାଠ ପଢିଲା ପଢିଲା ସେ ଥିଓରରେ ଆଗରୁ କଣ ସେ ପାଠରେ ପଢୁଥିଲା ସେ ଯେହେତୁ କିଛି ଶିଖିନି ସେ ବେକାର ହେଇକି ବସୁଥିଲା ଏବେ ଯଦି ଗୋଟେ ପିଲା ଗଟେ ମେକାନିକ ଟିଭି ମେକାନିକ ତାର ମେକାନିକ ମାନେ ସବୁ ଇଲେକ୍ଟ୍ରୋନିକ୍ ଜିନିଷ ଗୁଡା ସେ ଶିଖିବ ନା ଶିଖିବ। ତାପରେ ଯେତେବେଳେ ତାର ପରେ ଚାକିରି ଯାଉଛି ଯ ଯଦି କୌଣସି କାରଣବଶତ ତାକୁ ଚାକିରରି ମିଳିଲାନି କିଛି ନହେଲେ ସେ ଗୋଟେ ମେକାନିକ ଟିଭି ରିପେୟାର ହଉ ରେଡିଓ ରିପେୟାର ହଉ ଏସି ରିପେୟାର ହଉ ଏମିତି ସବୁ ନିଜେ ତାର କରିବ ନିଜେ ବସିବ। ଯାହାଫଳରେ ସମାଜର ଏଇ ଯୋଉ ବେକାର ସମସ୍ୟା ଟା ପଳେଇବ। ଏଇ ଏଇଟା ଠିକ ସର ତାର କଲେନି ନା କଣ ଆ ଉପରେ କଣ ମତେ
ନାାଇଁ ଏଇଟା ବି ଭଲ ପିଲାଙ୍କର ବି ଏଇଟା ଭଲ ଇଏ ଶିଖିବା ପାଇଁ ପିଲାଙ୍କ ପାଇଁ ପିଲା ପାଠ କ ପାଠ ପଢିଲେ ତାର ପିଲାମାନେ ଏଇଗୁଡା ବି ଶିଖିଲେ ଶିଖିଲେ ତାଙ୍କ ମଙ୍କୁ ଆଗକୁ ମାନେ ତାଙ୍କର ଏଇଟା ସେ ଚାକିରି କଲେ ତାଙ୍କୁ ସହଜ ହବ। ଜଲଦି ସେ କରିପାରିବେ ଏଇଟା ତାଙ୍କ ଅସୁବିଧା କିଛି ହବନି ।ଏଇଟା କିନ୍ତୁ ଗଭର୍ଣମେଣ୍ଟ ଭଲ ସୁବିଧା କୁଛି ଗୋଟେ ସରକାର ଏଇଟା।
ହୁଁ
ତାପରେ ଏଇଟା ବି ଗୋଟେ କଣ ଇଏ ତିନି ବର୍ଷ ଥିଲା ପ୍ଲ ଟ ପ୍ଲସ ଥ୍ରୀ ଟା ସେଟା ତିନି ଚାରି ବର୍ଷ କରିଦେଲାପଟେ ପିଜି ଥିଲା ବର୍ଷେ ଦି ବର୍ଷ ଥିଲା ତାକୁ ବର୍ଷେ କରିଦେଲେ ତାରେ ଏଇଟା ଏଟା ଚାରି ବର୍ଷ କଲା ସେ ବର୍ଷେ ପିଲଙ୍କୁ ସୁବିଧ ହେଲେ ଚାରି ବର୍ଷକଲେ ପିଲାଙ୍କର ସେ କରିଦେଲେ ପିଲାଙ୍କୁ ଆହୁରି ସୁବିଧା ହବ।
ହୁଁ ତାହେଲେ ଏ ଆମେ ଏଇତିକି କଥା ହବା ଆଉ ପୁଣି ପଛରେ କେତେବେଳେ ପୁଣି ମୁଁ ଫାଙ୍କା ହୁଏ
ହଁ ହଁ ଆଉ ଟିକେ କି ଆ
ହଁ ହଉ।